ହାଲୋ।
ହଁ ଝିଅ ମୋ ଭଏସ ଆସୁଛି? ହଁ ମୁଁ କଇଲି ମୋର ଭଏସ ଆସୁଚି? ହଁ ହଁ କଣ କରୁଚୁ?
ଏଇ ଗୋଟେ ସାଙ୍ଗର ଟିକେ ମୁଣ୍ଡ ସଲସଲ କରିଦୋଉଛି।
ଖ ତେଲ ଲଗିଆ ଲାଗିଆ ହଉଚ
ହଁ ତେଲ ଲଗେଇ ଟିକେ ଚମ୍ପୁ କରିଦଉଛି ଆଉ।
ହଁ ବା ଆମେ
କଣ କରୁଚନ୍ତି ଆ
ମୁ ଆଗରୁ ବସିକି ମୁଁ ଯେତେ ଘରେ ଥିଲି ଆମ ସେପଟ ସାଇଟ୍ ରେ ପାଇଁ ଆମେ ବ ସି ମୁଁ ଆଉ ମୋ ସାଙ୍ଗମାନେ ଖରାବେଳେ ବସିକି ଏଇସବୁ କାମ କରୁ କି ମୁଁ ସିଏ ମୋ ଛୁଟି କୁଣ୍ଡେଇଦବ ମୁଁ ତା ଚୁଟି କୁଣ୍ଡେଇ ଦେବି ଆ ଏୟଆ ସବୁ କରୁ।
ଆଉ କେମିତି ଅଛନ୍ତି?
ହଁ ସେମିତି ଅଛି ଆଉ ଠିକ୍ ଠାକ୍ ଆଉ ଆଉ ତମର କଣ ଖବର?
ଅ ଆମର ସବୁ ଭଲ ଆଉ। ବାପା ଙ୍କ ଦେହ ଟା ଟିକେ ଖରାପ ହେଇଯାଇଛି ଆଜି।
ହଁ ହଁ କଣ ହେଇଚି କି?
ଏଇ ଯୋଉ ଗ୍ୟାସ୍ ଥିଲା ତ ସେଇଟା ବାହାରି ପଡୁଛି ବେଳେ ବେଳେ ଆଉ।
ଓହୋ ଗ୍ୟାସ୍ କାହିଁ ମାନେ ପାଣି ଫାଣି ପିଉନାହାନ୍ତି କି?
ହଁ ପାଣି ପିଇଲେ ବି ତାଙ୍କର ଏଟା ଅ ଛୋଟବେଳଠୁ ଗୋଟେ ଅପରେସନ୍ ହେଇଥିଲା ତ ସେଇଟା ବାହାରି ପଡୁଚି। ସେଇ ଗ୍ୟାସ ଟା ମାନେ। ଟିକେ ଗ୍ୟାସ ହେଲା ଏଟା ପୁରା ଜୋରେ ହେଇକି ବାହାରି ପଡୁଚି ଆଉ।
ହଁ, ହଁ ଆରେ ମୋର ବା ମଝିରେ ସେମିତି ହଉଥିଲା। ଏଇ ଯୋଉ ଚକୁଳି ପିଠା ନୁହେଁ ଚକୁଳି ପିଠା ନହେଲେ ଅରୁଆ ଭାତ ଖାଇଲେ। ମୋର ବି ଏତେ ମାନେ ଗ୍ୟାସ ହେଇଯାଏ ଯେ। ମୋର ମେଡିସିନ୍ ଖାଇ କମିଲାନି ତାପରେ ସେ ଡକ୍ଟର ମାନେ। ଡକ୍ଟର ତ ନୁହଁ। ଗାଁରେ ଯୋଉ ସବୁ ନଥାନ୍ତି ଇଞ୍ଜେକ୍ସନ୍ ଦିଅନ୍ତି। ଆ ସିଏ ଆସିକି ଇଞ୍ଜେକ୍ସନ୍ ଦେଲେ ତାପରେ ଯାଇ ଭଲ ହେଲା।
ଆଚ୍ଛା। ସେଇଟା ପା।
ହଁ, ସେମିତି ହୁଏ। ସେ ପାଣି ନ ପିଇଲେ ଅଧିକା ହୁଏ।
ହୁଁ, ସେ ତ କିଛି ବି ଖାଆନ୍ତିନି ଏମିତି। ଭାତ ଛଡା କିଛି ଖାଆନ୍ତିନି ବାପା, ତଥାପି ଏମିତି ହେଇଯାଏ ଆଉ। କୌଣସି ପର୍ବପର୍ବାଣିୀ ହେଲା, ଅରୁଆ ଭାତ ଏ ସରୀ ଉଷୁନା ଭାତ ହିଁ।
ଉଷୁନା ଭାତ ଖାଇକି ବି ଗ୍ୟାସ୍ ହେଉଚି ନା? ନା ଆମର ସେ ଅରୁଆ ଖାଇଲେ ହୁଏ।
ଅଛି ହଁ, ତ।
ଆଉ ଝିଅ କଣ ଫଳମୂଳ ସବୁ ଖାଇଲଣି? ଆମ୍ବ, ଫାମ୍ବ ଖାଇଲଣି ଖରାଦିନେ?
ହଁ, ଆମ୍ବ ବୋଉ ଯୋଉ ସାବିତ୍ରୀ କରିଥିଲା ଆମ୍ବ, ତରୁଭୁଜ। ଅ ସପୁୁରୀ ଏଇଟା ସବୁ ଆଣିଥିଲା ଯେ ଖାଇଛୁ ଆଉ। ଆଉ ଆଣ୍ଟି ପଣସ ଖାଇନି ଏଇ ବର୍ଷ ଆପଣ ଖାଇଚନ୍ତି?
ପଣସ ହେଇଚି ମାଙ୍କଡ଼ ଅଧା ଖାଇସାଇଲେଣି। ଆଉ ଅଧା ଅଛି ସେ ପାଚିନି। ଏଇ କୋଉଦିନ ଗୋଟେ ଚାରି ଦିନ୍ ତଳେ। ମୋ ଝିଅ କହିଲା କି, ତା ଜେଜେମା କୁ କହିଲା କି ଗୋଟେ ପଣସ। ଦିଅ କାଟିକି ମୋ ସାଙ୍ଗ ମମି କହିଚନ୍ତି ନେବେ। ସେଇଠୁ ତା ବାପା କାଟିଦେଲେ। ତା ସାଙ୍ଗ ଆସି ନେଇକି ଗଲା।
ହୁଁ, ହୁଁ ହଉ ଆମ ଆଡେ ପଠେଇଦେବେ ଆଉ କେବେ କାଟିଲେ ଆଉ।
ଗୋଟେ, ଦିଇଟା ଖାଇଥିଲୁ ଆଉ ଖାଇନୁ।
ଆଚ୍ଛା। ମୁଁ କହିଲି ଆଣ୍ଟି ଆମ ଆଡ଼େ ଏଇଥର ପଠେଇଦେବେ ଆଉ।
ହଁ, ହଁ ମୁଁ ତ ଗଲେ ସିନା କିଛି ନିଅନ୍ତି କି। ତୋ ବୋଉ କାହାକୁ ପଠେଇଲେ ସିନା ମୁଁ ତା ହାତରେ ଦିଅନ୍ତି। କିନ୍ତୁ। ସେ ତ କାହାକୁ ପଠଉନି ଆଉ ମୁଁ କଣ କରିବି।
ଆପଣ ଟିକେ ଆସନ୍ତୁ ନା? ଏତେ ଦିନି ହେଲା ଆସିନାହାନ୍ତି ବୋଉ କହୁଥିଲା। ସେ ତୋ ଆଣ୍ଟି କଣ ପାଇଁ ଆସୁନାହାନ୍ତି ଘରକୁ ଏତେ ଏତେ ଦିନ ହେଲାଣି। ଆସେ ସବୁବେଳେ ଆଗୁରୁ ଅ ମାସେ ପନ୍ଦର ଦିନକୁ ଥରେ।
ହଁବା, ଇ ଇ ସବୁ କାମ ରହିଯାଉଚି ପୁଣି ଏ ଯୋଉ ଖରା ଦିନେ ସବୁ ଝିଅ। ପୁଅ ପଳେଇ ଏହା ପତ୍ର କରିକି ଦେବି ବୋଲି ମୁଁ ଆଉ ଯାଇପାରୁନି କୁଆଡେ। ମୁଁ ମୁଣ୍ଡ ଟା ଖରାପ କରିସାଇଲେଣି। କେମିତି ଏମାନେ ହଷ୍ଟେଲ ଖୋଲିବ ପୁଣି ନିଜ ନିଜ ବାଟରେ ଯିବେ। ମୋର ଟିକେ ଶାନ୍ତି।
ଆଣ୍ଟି ଏମିତି କହିଦଉଚନ୍ତି ସିନା କିନ୍ତୁ। ପୁଅ ଝିଅ ଗଲେ ଭାରି ଭଲ ଲାଗେନି। ନୁହେଁ ନା?
ହଁ ମୁଁ ଭଲ ନ ଲାଗିଲି ନାଇଁ। ଦିଇ ତିନି ଦିନ ଭଲ ଲାଗ ହଏନି ତାପରେ ପୁଣି ଫୋନରେ କଥା ହେଲେ ଟିକେ ଭଲ ଲାଗେ। ଏମିତି ହଇରାଣ କରୁଚନ୍ତି ଆଉ ମୁଁ କୁଆଡେ ଯାଇପାରୁନି ଆଉ ସେଇଥିପାଇଁ କହିଦଉଛି। ଇଏ ବା ମୋ ପୁଅ କଣ ଅଛି ସିଏ ଖାଲି ଖେଳିବା ପାଇଁ ଆସି ପିଲାମାନୋନ ତାର ଘରେ ପ୍ଲସ ଟୁ ସାଇନ୍ସ ତାର ହେଲାଣି ମାନେ ନେଇ ଚି ସେକେଣ୍ଡ ଇୟର ହେଲାଣି ସେ ପା ପାଠ ସାଠ ର ନାଁ ଗନ୍ଧ ନାହିଁ ଯାହା ସାଢେ ଥିଲା ବେଳେ ପଢେ। ଏବେ ଏଠି ଆସିକି ଖାଲି ଇ କ୍ରିକେଟ ବାଡେଇଆକୁ ପଳଉଛି ଅହରହ କ୍ରିକେଟ ସନ୍ଧ୍ୟା ହେଲେ ସେ ଯୋଉ ପୁଣି ଆଇ ପି ଏଲ ଦଉଥିଲା ତାକୁ ବସି ଦେଖିବ। ଆରେ କଣ ଡେଲି ଦେଖୁଛୁ ସେଥିରୁ ଯତେ କଣ ମିଳିବ ନା ନାଇଁ ମୁଁ ଦେଖିକି ମତେ ଭଲ ଲାଗେ।
ପୁଅ ପିଲାମାନେ ତ ଟିକେ ସେଇ ଖେଳିବେ ଆଉ। ଆଉ ଝିଅ ପିଲାମାନୋନେ କାହିଁ ଏତେ ବୁଲାବୁଲି କରନ୍ତି କୋଉଠି।
ସେଇଆବା ଆଉ କଣ କହିବି। ମୋ ଝିଅ ତ ଖାଲି ସନ୍ଧ୍ୟା ହେଲେ ଉ ମା ମତେ ମାନେ ସାଢେ ହ ହୋଟେଲରେ ରହୁଥିଲା ସାଙ୍ଗମାନଙ୍କ ମେଳରେ ଆଉ ସରିଯାଇଛି ତାର ପାଠ ପଢା ସରିଯାଇଛି ପଳେଇ ଆଇଛି ଆଉ ମତେ ଏଠି ଖାଲି ଭଲ ଲାଗୁନି ବୋର ଲାଗୁଚି ଏମିତି ହସି ହବ ମୁଁ କେମି କାହିଁ ଆସୁଥିଲୁ ଯଦି ଘରୁ ଯିବ ସେଠି ଯାଇ କହିବ ମୋର ଘର କଥା ମନେ ପଡୁଛି ଘରକୁ ଆସିଲେ ସେବଠୁ କହିବ ନାହିଁ ମୋ ସାଙ୍ଗମାନଙ୍କ କଥା ମନେ ପଡ଼ୁଛି ତାର ଏମିତି ଚାଲିଥାଏ।
ହୁଁ ସେମିତି ତ ଲାଗେ ଆଉ ମତେ ବି ହେମିତି ଲାଗେ। ଏଇନା ଛୁଟି ଅଛି ଯେ ଘରେ ଅଛି ଆଉ ବୋଉକୁ ଟିକେ ସାହାଯ୍ୟ କରିଦେଉଛି ତମ କାମରେ
ହଁ ଭ ଇଏ ମତେ କିଛି ସାହାଯ୍ୟ ଫଜ କରେନି। ଦେହ ଖରାପ ଥିଲେ ଆସିକି କରିଦବ ସବୁ ଦେହ ଭଲ ଥିଲା ବେଳେ ଦେଖା ଦର୍ସନ ନାହିଁ ରୋଷେଇ ଘରେ ପାଦ ଦବନି ହେ ଦେ ମୁଁ ବି ମନାକ ତାକୁ ତୁ ଦେନି ଆମର କିଛି କରେନି କାହିଁକିନା ସିଏଏଇନା ରୋଷେଇ ସେ ଘରେ ପଶିଲେ ମୋର ଏଇ ନାନା ଟେନସନ୍। କଣ କଉଠି କରିବ କଣ ତେଲ ଫେଲ କାଳେ ଛିଟକିବ ମୁଁ ସେଥିପାଇଁ ମନା କରେ ସିଏ ଯେତେବେଳେ ରୋଷେଇ ଘରୁ ଯାଇଥିବ ମୁଁ ତା ପଛେ ପଛେ ଯାଇଥିବି।
ଓ ହ।
ସେିନ ବଟାଉ ଉପ
ଝିଅ ଆଉ
ହଁ। ହଁ ହ୍ୟାଲୋ।
ଆଉ କଣ ଖାଇଥିଲେ ଆଣ୍ଟି ହଁ ଆଣ୍ଟି କଣ ଖାଇ
ନାଇଁ ମୋ ହ ମୁଁ କହି ନାଇଁ ମୋ ଝିଅ କିଛି ଖାଇନି ଆଉ ଏମିତି ଏପଟ ସେପଟ ହଉଛି ଆଉ। ଗୋଟେ ପାର୍ସଲ ତା ସହିତ କଥା ହଉଥିଲି। କଣ ଗୋଟେ ଆମ ପଡୋଶୀ ଘରେ କିଏ ମଗେଇଛନ୍ତି? ଆଉ ସେ ସେଆ ପଚାରୁଥିଲେ ରାସ୍ତା ପଚାରୁଥିଲେ ବୋଲି ମୁଁ ପଠେଇଛି।
ଆଚଛା ଆପଣଙ୍କ ଶାଶୁଘର ଗାଁ ପୁରା ବୁଲିଛନ୍ତି କେବେ?
ହଁ ମୁ ଆଗରୁ ନୂଆ ନୂଆ ଯେ ଯେତେବେଳେ ବାହା ହେଇଥିଲା ସେତେବେଳେ ଯାହା ଟିକେ ଯାଇଥିଲି। ଆଉ ତାପରେ ତ ଆଉ ବୋହୁଟା ହେଇକି ଆଉ କଣ ବୁଲିବି ମନ୍ଦିର ଫନ୍ଦିରରେ ଯ ଶାଶୁଙ୍କ ସ ସହିତ ଯାଏ ଯାମାନଙ୍କ ସହିତ ଯାଏ ନହେଲେ ଆଉ କିଛି ବୁଲିନି।
ଆଚ୍ଛା।
ଆଉ କଣ କେମିତି ପରିବା ଲଗେଇଛନ୍ତି ଆପଣ?
ପରିବା ପତ୍ର ନାହିଁ ମୋ ପରିବା ପତ୍ର କିଛି ଲାଗେଇନି।
ଆଉ ବାଦାମ ଚାଷ ହୁଏ ଆପଣଙ୍କ ଆଡେ।
ନାଇଁ ନାଇଁ ମୋ ଆମର ଆଡେ କଣ ନଈ କଠା ନାହିଁ ଆମର ଇଆଡେ କିଛି ହୁଏନି। ସେ ସବୁ କିଛି ହୁଏନି। ଆଉ ଯୋଉଁ ଆମର କିନ୍ତୁ ଯୋଉଁ ମୋ ଶାଶୁ ତାଙ୍କ। ବାପଘରେ ଆଡ଼େ ଚାଷ ହୁଏ ତାଙ୍କ ବାପଘରଟା ଆମ ଏଇ ଶାଶୁଘର ପାଖରେ ଆଉ। ତାଙ୍କ ଭାଇ। ଆଉ ତାଙ୍କ ଭାଇଙ୍କ ପୁଅ ସବୁ ନେଇକି ଆସନ୍ତି ଆମ ବାଦାମ ଆମେ ସିଝେଇକି ଭାଜିକି। ଏୟା କରିକି ଖାଉ ଆଉ।
ହୁଁ ହୁଁ। ଆଉ ସେଇ ଦିଦି ଅଙ୍କଲ ହେରିକା ସମସ୍ତେ ଭଲ ଅଛନ୍ତି।
ହଁ ହଁ ସବୁ ଭଲ ଅଛନ୍ତି।
ଆଉ ସବୁ ଏକାଠି ରହୁଛନ୍ତି ନା ଘରେ ଯା ଦିଅର ଅଲଗା ଅଲଗା ହେଇଯାଇଛନ୍ତି।
ଆମର ସବୁ ଏକାଠି ରହୁଛନ୍ତି ଏଠି। ଆଉ ଏଇ ପା ହଁ ଆମର ସବୁ ଏକାଠି ବାହାରେ ସବୁ ଯିଏ। ଚାକିରି ବାକିରି କରିଛନ୍ତି ବାହାରେ ରୁହନ୍ତି ପୁଣି ପର୍ବ ଫର୍ବ ହେଲେ ଆସନ୍ତି ଆଉ।
ଏଇ ରଜକୁ ଆସିବେ ବୋଧେ ସମସ୍ତେ।
ହଁ ପା। ଏଇ ଜଣେ ଆଇଛି ତ ମୋ ମୁଣ୍ଡ ଟା ଖରାପ କଲାଣି କଣ ଖାଇବି ଖାଇବି କହିକି।
ଆଚ୍ଛା।
କିଏ ଆସିନାହାନ୍ତି ଆସିବେ ସବୁ ଆଉ।
ଓ ହୋ। ହଁ ବଡ ଆପଣ ଯେହେତୁ ଆପଣଙ୍କୁ ସବୁ କହୁଥିବେ ଆଉ।
ଟିକି କଣ?
ଆମର ଆଜି ଭାତ ଆଉ ଯାହା। ଭାତ ତ ଖାଉଛି ସବୁବେଳେ କହୁଥିଲି ବାପାଙ୍କୁ ଗ୍ୟାସ୍ ହୋଉଛି ବୋଲି। ଆଉ ବୋଉ ଯାହା ତରକାରୀ କରିବ ଆଉ।
ହୁଁ ହୁଁ ଆଉ ତମ ସେରେ ଲିଚୁ ହେରିକା ହେଇଛି।
ନାଇଁ ଆଣ୍ଟି ଆମର କାହିଁ କୋଉଠି ଲିଚୁ ଗଛ।
ନାଇଁ କିଣା କିଣି କରିକି ଖାଅନି।
ହଁ କିଣିକି ଖାଉ କିନ୍ତୁ ଚାଷ ହେଲେ କି ଗଛ ନାହିଁ।
କୁ ଗଲେ କହୁ ଆଣିବା ପାଇଁ କେହି ଆଣନ୍ତିନି। ମନେ ପଡେନି ଏବେ ଗୋଟେ ଲିଚୁ ବାଲା ଆସିଥିଲା ବିଡା। ତାକୁ କହୁଛି ଦୁଇଶହ ଟଙ୍କା ଏତେ ଟଙ୍କା ଦେଇକି କିଏ କିଣିବ ସେଥିରୁ ପୁଣି ଦଶଟା ପନ୍ଦର ଟା ମାତ୍ର ବାହାରିବ।
ହଁ ଲିଚୁ ଗୁରା ତ ମାନେ ଅଧିକ ପଇସା ଆଉ।
ହଁ ବା ସେୟା ସେଇଥିପାଇଁ ଆମେ ଆଉ କେହି କିଣୁନୁ।।
ହଁ ହଁ। ଆଉ କଣ କେମିତି ବର୍ଷା ହେଇଛି ଆପଣଙ୍କ ଆଡେ।
ଆ ହେଲାନି ବା ବର୍ଷା ଉଠେଇଲା ପବନ ଫବନ ଦେଲା ହେଲାନି। ହେଲେ କରେଣ୍ଟ କାଟି ଦେଇଛନ୍ତି ମୋ ଫୋନରେ ବି। ଚାର୍ଜ ଫାର୍ଜ ନାହିଁ ଆଉ ମୁଁ ଶୋଇଥିଲି ଉଠିଗଲି ସେଇଠୁ ମତେ ଏତେ ଗରମ ଲାଗିଲା।
ହୁଁ ଆଉ ଯଦି ଉପର ଘର ହେଇଥିବ ତାହେଲେ ତ ବେଶି ଗରମ ହୁଏ।
ହେଲେ ଝିଅ ମୁଁ ଉପର ଘର କେବେ ଆଉ ହେଲା ଆମର ସେଇ ଗୋଟେ ମାନେ ବ ମାନେ ଗୋଟେ ଏକ ମାହେଲା କିନ୍ତୁ ସେଥିରେ ଆମର ଆଠଟା ରୁମ୍। ଆମର ପୁରା ଉପରେ ଆଉ କିଛି ତିଆରି ହେଇନି।
ହଁ ସେଇଗୁଡା ତ ତାତି ଯାଉଥିବ ଆମ ଘରଗୁଡା ବି ତା
ହଁ ବା ମୋର ପୁଅ ଯାଇଁକି ତ ବରଡ଼ା ପତ୍ର ପକେଇଛି ଉପରେ ତାପରେ ପାଣି ପକେଇଛି।
ଏଇ ହଷ୍ଟେଲରେ ଆମ ରୁମ୍ ଯୋଉ ରହୁଥିଲେ ସେଠି ଯୋଉ ତଳ ଘର ଗୁଡା ମାନେ ଗ୍ରାଉଣ୍ଡ ମାନେ ତଳ ଘର ଗୁଡା ତ ହେରା ଥଣ୍ଡା ଲାଗେ ଏଇ ଘରେ ତ ଗୋଟେ ଘରେ ଯେ ଖାଲି ମାନେ ଉ ଖରା ଚାରିଆଡୁ କରୁଛି ନା ତାତି ଯାଉଛି ପୁରା ଆ କା ନ୍ଥ ସହ ତଳ ସହ ତାତି ଯାଉଛି।
ହଁ ହଉ ଝିଅ ମୁଁ ରଖୁଛି ଯାଉଛି ସନ୍ଧ୍ୟା ଫନ୍ଧ୍ୟା କଣ ଦେବି ହେଲା।
ହଁ ହଁ ଜାଆନ୍ତୁ।
ହୁଁ।